ନମସ୍କାର।
ନମସ୍କାର।
କଣ କରୁଛନ୍ତି? ଶୁଭସନ୍ଧ୍ୟା।
କଣ କରୁଥିଲେ?
ମୁଁ କିଛି ନାହିଁ ଏପଟେ ଆମର ଆଜି ଭ ମାଉସୀର ଝିଅଙ୍କର ବାହାଘର ଥିଲା ତ ସେ ଏପଟେ ଆସିଥିଲି ଆଉ।
ଓହୋ। ଆପଣ ମାଉସି ଝିିଅ ମାନେ ନିଜ ମାଉସି କି?
ଆଜ୍ଞା ନିଜ ମାଉସି ଝିଅ।
ଓହୋ ତାହେଲେ ତ ଆପଣ ବହୁତ ବ୍ୟସ୍ତ ଥିବେତ କାମରେ?
ନାଇଁ ସବୁ କାମ ସରିଗଲାଣି ମୁଁ ଏବେ ଅଛି।
ହୁଁ ହୁଁ ହୁଁ ବାହାଘରଟା
କଣ କରୁଚ? ହଁ ଆଜି ଦିନବେଳା ଥିଲା ତ ସବୁ ସରିଗଲାଣି ଆଉ।
ଓହୋ ଦିନବେଳା ବାହାଘର ଆପଣଙ୍କର କୋଉ ଆଜ୍ଞା ଆଜ୍ଞା। କୋଉ ଆପଣଙ୍କର କୋଉ ଜାଗାକି ଦିନବେଳା ବାହାଘର ହଉଛିକି ମାନେ ଝିଅ ବାହାଘରଟା?
ଆଜ୍ଞା ସନ୍ଧ୍ୟାବେଳେ ବି ହୁଏ କିନ୍ତୁ ସେଇଟା ଜାତକ ଦେଖାହୁଏ ନା। ତ ଶୁଭମୁହୂର୍ତ୍ତ ଯୋଉ ସମୟରେ ବାହାରେ ସେ ସମୟରେ ବିବାହ ହେଇଥାଏ।
ହଁ ହଁ ହଉ ଆଚ୍ଛା ଆଚ୍ଛା ହଁଁ ହେଇଥିବ ତାହାଲେ ଆଉ। ବଢିଆ ତାହେଲେ ଭୋଜିରେ କଣ କଣ ଖାଇଲେ ସବୁ?
ଆମର ରୋଷେଇ ଥିଲା ଭାତ ଡାଲି ତରକାରୀ ଆଉ ଆମିଷ ଆଉ ଖିରି।
ଓହୋ କଣ ହେଇଥିଲା ନନଭେଜରେ?
ଆମିଷରେ କୁକୁଡ଼ାମାଂସ ହେଇଥିଲା ଆଉ
ଆଜ୍ଞା। ଓହୋ ବଢିଆ ବଢିଆ।
ଆଉ ଆପଣ କଣ କରୁଛନ୍ତି?
ମୁଁ ମୁଁ ଏବେ ଯାଇଥିଲି ଟିକେ ମାର୍କେଟ ଯାଇଥିଲି। କିଣାକିଣି ଟି କରିଆର ଥିଲା ତ ଏବେ ଆସିଲି ଆଉ ଅଧଘଣ୍ଟା ହବ ଆସିଛି। ଆଉଟିକୁ ପରେ ଯିବି ରୋଷେଇ କରିବା ପାଇଁ।
ପରିବା ନେବାପାଇଁ ଯାଇଥିଲେ କି?
ହଁ ପରିବା ନେବାପାଇଁ ଯାଇ ଆଉ ଟିକେ ଡ୍ରେସପତ୍ର ବି ଟିକେ କିଣାକିିଣି କରିବାର ଥିଲା। ଖାତାପତ୍ର ହେଲେ କିଣିବାର ଥିଲା।
ଆଜ୍ଞା କଣ ପଢାପଢି କରୁଛନ୍ତି?
ହଁ ପଢାପଢି ଚାଲିଛି। ଆପଣଙ୍କର କଣ ଚାଲିଛି ଏବେ?
ହଁ ମୁଁ ହେଲେ ଏବେ ମୋର ପତ୍ରୀ ମୋର ହଁ ପ୍ଲସ୍ ଥ୍ରୀ ସରିକି ଅଛି ଆଉ।
ଓହୋହୋ ତାହାଲେ ଆପଣଙ୍କର ଯୁକ୍ତତିନି ମାନେ କୋଉ ମସିହାରେ ସାରିଲେ?
ଆଜ୍ଞା ମୋର ଜୁକ୍ତତିନି ସରିଛି ଏବେ ଆଉ।
ଓହୋ ମାନେ କେବେ ସରିଲା ସରିକି କେତେ ହେଲାଣି?
ଆଜ୍ଞା କଣ କହିଲେ?
ନାହିଁ ଆପଣଙ୍କର ଯୁକ୍ତ ତିନି ପରୀକ୍ଷା ସରିକି କେତେ ବର୍ଷ ହେଲାଣି ବୋଲି କହିଲି।
ନାହିଁ ମୋର ଏ ବର୍ଷ ଆଜ୍ଞା ସରିଛି କିନ୍ତୁ ଆମର ଯେତିକି ଆମର କଣ କି ଫଳା ଫଳ ବାହାରିନି ଆଉ।
ଓହୋ ତାହେଲେ ଏ ବର୍ଷ ଆପଣ ଯୋଉ ଶେଷ ପରୀକ୍ଷା ଟା ଦେଇଛନ୍ତି ଫଳା ଫଳ ବାହାରିବ ତାର।
ଆଜ୍ଞା।
ଓହୋ। ଆଗକୁ ତାହେଲେ କଣ ଭାବିଛନ୍ତି କଣ କରିବେ ଏଇଟା ସରିଲା ପରେ? କୋଉ କ୍ଷେତ୍ରରେ କଣ କାମ କରିବେ କଣ?
ସେମିତି କିଛି ତ ଭାବିନି ଭାବୁଛି ପି ଜି କରିବି। ଅଥବା ବିଇ ଡି କରିବି।
ଓହୋ ହଁ କରିଦିଅନ୍ତୁ ବି ଇ ଡି ଯଦି ଆପଣ ଦିଟା ଭିତରେ ଯଦି ମାନେ ଚୟନ କରିପାରୁନାହାନ୍ତି କିନ୍ତୁ ମୁଁ କହିବା କଥା ତ ଆପଣ ଫାଷ୍ଟ ବି ଇ ଡି କରିଦିଅନ୍ତୁ। ଯଦି ଆପଣଙ୍କର ଶିକ୍ଷକ ଲାଇନ ରେ ଯଦି ଯିବାକୁ ଇଚ୍ଛା ଅଛି ତ ଭଲ ହବ ଆପଣ ଯଦି ଫାଷ୍ଟ ବି ଇ ଡି ଟା କରିଦିଅନ୍ତୁ କାହିଁକିନା ପି ଜି ଟା ଆରାମ ସେ କରିପାରିବେ ଆପଣ ଯେବେ ବି।
ଆଜ୍ଞା ନିହାତି ମୁଁ ଆପଣଙ୍କର କଥା ମାନିବି ବି ଇ ଡି କରିବାକୁ ଚେଷ୍ଟା କରିବି ଆଉ।
ହଁ ତାର ଦେଇ ଦିଅନ୍ତୁ ଏଣ୍ଟ୍ରାନ୍ସ ଟା ଯଦି ହେଇଯିବ ଆନ୍ଦ୍ରା ବି ଇ ଡି ପରା ବନ୍ଦ ହେଇଗଲା ନା କଣ ଏବେ କେବେ ଗୋଟେ ଆସିଥିଲା ନ୍ୟୁଜରେ।
ଆଜ୍ଞା ମୁଁ ତ ସେମିତି କିଛି ଜାଣିନି।
ହଁ ମୁଁ ମାନେ ସେଇଟାକୁ ନେଇକି ଏତେ ସ୍ପଷ୍ଟ ନୁହଁ କିନ୍ତୁ ମତେ ଲାଗୁଛି ବୋଧେ ବନ୍ଦ ହେଇଗଲା ଗୋଟେ ମଝିରେ ଚାଲିଥିଲା। ତ। ଜାଣିନି କିନ୍ତୁ ସେଇଟା ତ କେନ୍ଦ୍ରୀୟ ସରକାରଙ୍କର ବନ୍ଦ ହବା କଥା ନାହିଁ। ତ ହିମେ ବି ହେଇଯାଇଥିବ ବି। ହେଲେ ବି ଆପଣ ଓଡିଶା ବି ଇ ଡି ଯୋଉଟା ଆସଛି ସେଇଟା ଦେଇଦିଅନ୍ତୁ ଏଣ୍ଟ୍ରାନ୍ସ। ପାଇଗଲ ଫାଷ୍ଟ ବି ଇ ଡି ଟା କରିଦିଅନ୍ତୁ। ହୁଁ ତାପରେ ପି ଜି କରିବେ ଆଉ ପି ଜି କରିବା ଟା ବହୁତ ହିଁ ଆ ଆରାମ ସେ କରିପାରିବେ ଆପଣ ବି ଇ ଡି ପାଇଁ ଟିକେ କଷ୍ଟ କରିବାକୁ ପଡିବ।
ଆଜ୍ଞା ନିହାତି ନିହାତି। ଆଉ କଣ ରୋଷେଇ କରୁଛନ୍ତି?
ଆଜି ଆଜି ହଉଛି କଦଳୀ ଭଜା ଆଉ ଡାଲି ଭାତ ବାସ।
ଆଚ୍ଛା କଦଳୀ ଭଜାର କିଛି ସାମଗ୍ରୀ ଆଉ ତାର କେ ମିତି ପ୍ରସ୍ତୁତ କରାଯାଏ କହିପାରିବେ କି?
ହଁ। ସେମିତି ଦେଖନ୍ତୁ ଯଦି ଆପଣ ଭଜା ମାନେ କୌଣସି ପନିପରିବାକୁ ଯଦି ଆପଣ ଭଜା ବନଉଛନ୍ତି ତାହେଲେ ସେଇଥିରେ ବହୁତ ସାରା ମାନେ ତେଲ ମସଲା ପକେଇକି କିଛି ଲାଭ ନାହିଁ ମାନେ ଆପଣ ତାର ଯୋଉ ସ୍ୱାଦ ଟା ପାଇ ପାରିବେନି ଏତେ ଭଲସେ।
ଆଜ୍ଞା।
ତ ମାନେ ମୁଁ ଜାଣିବାରେ ମୁଁ ତ ଭଜା ଯାକ ଆମେ ବହୁତ ମାନେ କମ ହିଁ ମସଲା ପକେଇକିନା ବନେଇଥାଉ। ଯେମିତି କିି ଆପଣ ସେଟା ହଳଦୀ ଗୁଣ୍ଡ ଟିକେ ଦେଇଦେବେ, ଲୁଣ ଟିକେ ଦେଇଦେବେ ଆଉ ଜିରା ଗୁଣ୍ଡ ଟିକେ ଦେଇଦେବେ। ଯୋଉ ଭଜା କଲେ ଆଳୁ ଭଜା ହଉ, କଦଳୀ ହଉ, ଭେଣ୍ଡି ହଉ ଯାହା ହଉ ଆଉ ଅନ୍ୟ ମସଲା ଯାକ ଯଦି ଆପଣ ସେ ଯୋଉ ପନିପରିବା ମସଲା ଯୋଉ ଆସୁଛି କିମ୍ବା ଚିକେନ ମସଲା ଅଲଗା ଯାଉ ପକେଇଦେବେ ନା ତାହେଲେ ଆପଣଙ୍କୁ ସେ ମସଲାର ଗୋଟେ ସ୍ଵାଦ ଆସିବ ସେ ଭଜାର ସ୍ଵାଦ ଆପଣ ଆଉ ଜାଣି ପାରିବେନି ଭଲସେ।
ଆଜ୍ଞା ନିହାତି ନିହାତି ଆଉ ଆପଣ ତ ଜାନି ଜାଣିଥିବେ ମସଲା ର ବହୁତ ସାରା କ୍ଷତି ମଧ୍ୟ ରହିଛି।
ଆଜ୍ଞା ହଁ ତେଲ ମସଲା ଟିକେ, ଯୋଉଥିରେ ଯେମିତି ରୋଷେଇ କରିବା କଥା ସେମିତି କରିବା କଥା ଆଉ।
ଆଜ୍ଞା ଆଜ୍ଞା ମାନେ ଆମେ ଯେତେ ହଉଛି କଣ କି ମସଲା ଜାତୀୟ ଦ୍ରବ୍ୟରୁ ଦୂରେଇକି ରହିବା ଭଲ ଆଉ।
ସିଜା ଜିନିଷଠୁ ଆ ଆପଣେଇ ନେବା ବହୁତ ଭଲ ସ୍ୱାସ୍ଥ୍ୟ ପକ୍ଷେ।
ହଁ ଏକ ଆପଣଙ୍କୁ କଣ ଆସୁଛି ରୋଷେଇ?
ମୁଁ ତ ସେମିତି କିଛି ରୋଷେଇ ଏତେ ଭଲ ସେ ଜାଣିନି କିନ୍ତୁ ଖାଇବା ଯୋଗ୍ୟ ରୋଷେଇ କରିପାରେ।
ଓୋ ହଁ ମାନେ ଖାଇ ହବ ଟାଇପ ର ତ ଟିକେ।
ଆଜ୍ଞା।
ଓହୋ ହ ଶିଖନ୍ତୁ ଧୀରେ ଧୀରେ ଆଉ ଶିଖିଯିବେ ସେଟା କିଛି ବଡ କଥା ନାହିଁ।
ଆଜ୍ଞା।
ଆପଣ ଏବେ ବାହାରେ ଅଛନ୍ତି ତାହେଲେ।
ଆ ହଁ ମୁଁ ଏପଟେ ଆସିଛି ରାସ୍ତା ପଟେ।
ଓହୋ କେମିତି କଣ ପାଗ ଅଛି ଏବେ ସେପଟେ?
ଆଜ୍ଞା ଆଜି ସକାଳଠୁ ତ ବର୍ଷ ପାଗ କରୁଥା ଜର ସେ କିନ୍ତୁ ଏବେ ଠିକଠାକ ଅଛି ପାଗ।
ହଁ ଏପଟେ ବି ମାନେ ପୁରା ବର୍ଷା ହଉଥିଲା ସକାଳ କାଲି ରାତିଠୁ ହଉଥିଲା। ପୁରା ସକାଳ ଯାଇଁ ବି ହେଇଛି ହବ ଗୋଟେ ତିନିଟା ଚାରିଟା ର ବୋଧେ ଟିକେ ଛାଡିଚଛି ବୋଧେ। ପାଣିଟା।
ଆଜ୍ଞା ଏବେ ମଧ୍ୟ ତାରା ତ ଦେଖା ଯାଉନି କିନ୍ତୁ ମେଘ ପାଗ କରିଛି ଆଉ।
ଓହୋ ତାହେଲେ ଆଜି ବାହାଘରକୁ ଏପଟେ ବର୍ଷା। ନାଇଁ ଗୋଟେ ଅଲଗା ପ୍ରକାର ହିଁ ସେଟା।
ଆଜ୍ଞ ନି ଆ। ଆଜ୍ଞା ନିହାତି ଅସୁବିଧାରେ ତ ସମ୍ମୁଖୀନ କରିବାକୁ ପଡିଥିଲା ରୋଷେଇ ସମୟରେ କିନ୍ତୁ ତ ଆମେ ଯେତେବେଳକୁ ଭୋଜନ ସମୟରେ ବର୍ଷା ଛାଡ଼ି ଯାଇଥିଲା।
ଓହୋ ହୋ ତାହେଲେ ବଢିଆ ଆରାମସେ ଖାଇଥିବେ ଲୋକମାନେ ସବୁ ହଁ ତିନିଟା ଦିଟା ତିନି ତିନିଟା ବେଳକୁ ଛାଡି ଯାଇଥିଲା ଯାହା ଲାଗୁଛି।
ହଁ ନାଇଁ ଖାଇବା ସମୟରେ କିଛି ଅସୁବିଧା ହେଇନି।
ଓହୋ ହ ତାହେଲେ ଠିକ ଅଛି, ଆଉ ଏମିତି ବର୍ଷା ପୁରା ହଉଥିବ ବଲେ ସେ ବସିକି ଖାଇଲା ବେଳକୁ ଲୋକମାନେ ଭଲସେ ଆଉ ଆରାମସ ଖାଇ ପାରିବେନି।
ଆଜ୍ଞା ନିହାତି।
ହୁଁ। ଆଉ ଆଜି ଆପଣ ସେଠି ରହୁଛନ୍ତି ନା ଘରକୁ ପଳେଇବେ।
ନାଇଁ ମୁଁ ତ ଆଜି ରହିଯିବି କାହିଁକି ନା କାଲି ଝିଅ ବିଦା ପାଇଁ ଯିବାକୁ ପଡ଼ିବ ନା ତ ସେଥିପାଇଁ ଆଜି ରହିବାକୁ ପଡ଼ିବ।
ତା ହେଇନି ତା ଏବେ ଯାଏଁ।
ନାଇଁ ଝିଅ ବିଦାୟ ତ ହେଇଗଲାଣି କିନ୍ତୁ ଆମେ କାଲି ଯିବୁ ଆଉ।
ହଁ ହଁ।
ଯେମିତିକି ଆମ ଓଡ଼ିଆ ସଂସ୍କୃତିରେ ଅଛି ଯେ ଆମର ଓଡିଆ ସଂସ୍କୃତି ଅଛି ଆଗ ଦିନ ଝିଅ ଯିବ ଆଉ ତା ସହିତ ଝିଅର ଯଦି ସାନ ଭାଇ କିଏ ଥିବ ତ ଯାଇପାରେ ତ ଆଉ ବାକି ତକ ସମସ୍ତେ ତା ପରଦିନ ଯାଆନ୍ତି ଆଉ।
ଅହୋ ଆଚ୍ଛା ଆଚ୍ଛା ଆମ ଗାଁରେ ବି ଅଛି ଏଇଟା ଆପଣ ଯୋଉଟା କହିଲେ। ମାନେ ଆପଣ ଆପଣ ମାନେ ସବୁ ଉଁ ପରିବାର ଗାଁ ଲୋକ ସବୁ କାଲି ଯାହା ବିି ସବୁ ଯୋଉ ଜିନିଷ ଦବାର ଥିବ ସେ ଯାକ ସବୁ ଧରିକି ଯିବେ ତ
ଆଜ୍ଞା।
କାଲି ଆଉ ଗୋଟେ ଭୋଜି ଟା ହବ ତାହେଲେ ଆଉ
ହଁ କାଲି ପୁଅ ଘର ସାଇଡ୍ ହବ ଆଉ।
ତାଙ୍କର ମାନେ କେତେ କେତେ ଦୂର ହଉଛି?
ହଁ ଏଠୁ ପ୍ରାୟେ ହଁ ଏଠୁ ପ୍ରାୟତଃ ଷାଠିଏ ସତୁରି କିଲୋମିଟର ତ ହେଇଯିବା କଥା।
ଓହୋ ଏତେ ଦୂର ତାହେଲେ କଣ ଅନ୍ୟ ଡିଷ୍ଟ୍ରିକ୍ ହଉଚି କି?
ଆଜ୍ଞା ବଉଦ୍ ଡିଷ୍ଟିକ୍ ତାଙ୍କର।
ଓହୋ ବଉଦ୍
ଆମର କନ୍ଧମାଳ ଡିଷ୍ଟ୍ରିକ୍।
ହଁ ସେଇଟାତ ଘଣ୍ଟା ଟି କି ଦେଢ ଘଣ୍ଟା ଲାଗୁଚି ବୋଧେ ବଉଦ୍ ଯିବା ପାଇଁ ଅତିରୁୁ ଅତି
ହଁ ବଉଦ୍ ଯିବା ପାଇଁ ତ ଘଣ୍ଟା ଟି ରୁ ଦେଢ ଘଣ୍ଟା ଲାଗୁଥିବ କିନ୍ତୁ ବଉଦ୍ ର ଅନ୍ୟ କୌଣସି କଣ କି ନିଶ୍ଚିତ ଜାଗାକୁ ଯିବାକୁ ହେଲେ ତ ଅଧିକ ସମୟ ଲାଗିବନି।
ଆଜ୍ଞା ଆଜ୍ଞା ଠିକ୍ ସେଇ ଯୋ ଟାଉନ୍ ଟା ପ୍ରପର୍ ଟାଉନ୍ ଟା ଗଲେ ସିନା କମ୍ ସମୟ ଲାଗିବ କିନ୍ତୁ ଯୋଉ ଗାଁ ଥିବ ମାନେ କୋଉ ଦଣ୍ଡ ରେ ଯୋଡା ଯାଉଥିବ ସେଟା ତ ନିହାତି ଦୂର ଥିବ ଏରା।
ଆଜ୍ଞା।
ଓହୋ। ମାନେ କାଲି ରାତିରେ ଆଗା ମୁଁ ପଳେଇ ଆସିଛି ଏଠିକୁ କନ୍ଧମାଳ।
ଆଜ୍ଞା ନିହାତି ତ ଆମେ ସେମିତି କିଛି କହି ପାରିବାନି ଯେ ପାଖ ହଉଚି ନାଁ ଦୂର ହଉଚି ବେଲି।
ହଁ ହଁ। ମାନେ ସେମିତି କାହିଁକି କହିଦେଲେ ବୋଲେ ମାନେ ସେ ଯୋଉ ପାହାଡ ଦିଟା ନାଇଁ ଯୋଉ ଗଛି ଗୋଟେ ଯୋଉ ଦିଟା ପାହାଡ ଅଛି ସେଇଟା ଦେଇଁ ସାରିଲା ପରେ ପଳେଇ ଆଉଚି ନା ବଉଦ୍ ଟା ସେଥିପାଇଁ ମୁଁ ସେମିତି କହିଦେଲି ଆଉ ପାଖଟା ହଉଛି ବୋଲି।
ହଁ ହେଲା ଆଉ।
ହଁ ହଁ ହଉ ହଉ। ଆଉ ଏବେ କଣ ଖା ଖାଇବେ ଯାଇକି?
ଏବେ ଦିନବେଳା ରୋଷେଇ ହେଲାରୁ ତ କିଛି ବଳକା ଖାଦ୍ୟ ଅଛି ତ ସେଥିରେ ସେସବୁ ସାରିଦବୁ ଆଉ ଖାଇକି। କାହିଁକି ନା ଭୋଜନ ହିଁ ମା ଲକ୍ଷ୍ମୀଙ୍କୁ ନଷ୍ଟ କରିବା ଭଲ ନାହିଁ।
ହଁ ଠିକ୍ ଠିକ୍ ନଷ୍ଟ କରିବାଟା ସେଟା ଭଲ। ଖାଇବା ବି ରୋଷେଇ କରିବାକୁ ପଡିବନି ଯାହା ଅଛି ସେତିକି ଖାଇଦେବେ ଆରାମ୍ ସେ।
ଆଜ୍ଞା ନିହାତି।
ହଉ ଆପଣ ଯାଆନ୍ତୁ ତାହେଲେ ଆଉ। ଖାଇବେ ତାହେଲେ ଆଉ ଆପଣ ଯାଆନ୍ତୁ ତାହେଲେ ରଖୁଚି ହିଁ ହଁ ଧନ୍ୟବା